ହ୍ୟାଲୋ।
ହୁଁ କଣ କରୁଛୁ?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
ଖାଇଥିଲୁ କଣ?
ଆଁ ବିସ୍କିଟ୍।
ଏଇନା ବିସ୍କୁଟ ଖାଇଥିଲୁ?
ହଁ। ବିସ୍କୁଟ ଆରେ ବିସ୍ ସନ୍ଧ୍ୟାବେଳେ ଖାଇଛି। ଆଉ ଏବେ ଖାଇନି ଆମର ରୁଟି ହଉଛି, ରୁଟି ଭଜା ଖାଇବି।
ଆମର ରୁଟି ହେଇ ସାରିଲାଣି।
ହୁଁ ତମର ଏବେ ଟିକେ ଆଗେ କରିଦଉଛ। ଆମର ଏବେ ଟିକେ ପଛ ହେଇଯାଇଛି। ଆମର ଆକ୍ଚୁଆଲି ସନ୍ଧ୍ୟା ବେଳେ କରିଦଉ ବେଳେ ବେଳେ। ଗ୍ୟାସ ରେ କରୁଛ?
ତମକୁ ପଚାରୁଛି।
ହଁ ଆମର ଗ୍ୟାସ୍।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
ଆଉ ତମର କଣ ଖାଇବାକୁ ହେଇଛି?
ରୁଟି, ମୋ ଯୋଉ କଣ ତ ବୁଟ ତରକାରୀ।
ଆଚ୍ଛା।
ମୁଁ ରୁଟି ସହିତ ତରକାରୀ ଖାଇବାକୁ ପସନ୍ଦ କରେ, ଭଜା ଖାଇବାକୁ ବି ପସନ୍ଦ କ ରେ ଭଜା ଖାଇଦିଏ। ହଁ ସତରେ ନନାକୁ, ଆମ ଘରେ ମୋ ବୋ-ବୋଉକୁ ପଚାରଦବୁ। ନନା ସବୁବେଳେ କେଁ କେଁ ହବ।
ପସନ୍ଦ ନୁହେଁ। ଯେତେ ହେଲେ ଦେଖ ସବୁବେଳେ କଣ ତରକାରୀ କରିବା ସମ୍ଭବ? ଶର୍ କଟ୍ ଟା ହଉଛି ଏଇ ରୁଟି ଭଜା। ତ ସେଥିପାଇଁ କରିଦବ
ହଁ ଆମ ଘରେ ଯୋଉ ଦିନ ବାଇଚନ୍ସ ଭଜା ହେଇଥିବ ଯୋଉ ଦିନ ବାଇଚନ୍ସ ଭଜା ହେଇଥିବ, ନନା କହିବ ମତେ ଭଜା ଖାଇବାକୁ ଭଲ ଲାଗୁନି। ଆଣ ତରକାରୀ, କ୍ଷୀର ନହେଲେ ଚା ଆଣେ। ।
ରୁଟି ସହିତ କଣ ଟିକେ ଝୋଳ ଜିନିଷ ଭଲ ଲାଗେ ହେଲା। ଶୁ ଶୁଖିଲା ରୁଟି ଶୁଖିଲା କୁ ସିଏ ଶୁଖିଲା। ସିଏ କଣ ଭଲ ଲାଗେ ଆମେ ସିନା ଖାଉଚୁ ସୁବିଧା ଆମକୁ ହଉଛି ବୋଲି। ସବୁ ସେ ଜିନିଷ ଟା କରି ହଉଛି ଆମକୁ ମାନେ ଜଲଦି ସରିଯାଉଛି ତା ତ ସୁବିଧା ଟିକେ ନା କରିବା ପାଇଁ। ତ ସେଥିପାଇଁ ଆମେ କରି ଦଉଛେ ରୁଟି ଭଜା। କିନ୍ତୁ ରୁଟି ସହିତ ତରକାରୀଟା ହିଁ ବେଷ୍ଟ, ଭଲ ଲାଗେ। ସବୁଥିରେ ଆମେ ଆମେ ଆମରି ବଳେ ବେଳେ ହୁଏ ସୋୟାବିନ ତରକାରୀ, ମଟର ତରକାରୀ ଆଉ ଆଉ ସେ ବୁଟ ଦରକାରୀ ଏଇ ଗୁଡ଼ା ହିଁ ନହେଲେ ଆଳୁ କଷା ଏଇଆ ହିଁ ହୁଏ ଆମର। ଆଉ ଶର୍ଟକଟ ପାଇଁ ଜଲଦି ଜଲଦି କରିବା ପାଇଁ ଭଜା ହେଇଯାଏ ଆଉ। ନହେଲେ କୋବି ମୋବିି ଥିଲେ କୋବି ତରକାରୀ ହବ। ହଁ।
ନା ଆମର କିନ୍ତୁ ରୁଟି ସହିତ କେବେ କୋବି ତରକାରୀ ହେଇନି କି କଣ ହେଟା କହିଲୁ ମିଲମିକର୍, ସୋୟାବନ୍ ତରକାରୀ କେବେ ହେଇନି ରୁଟି ସହିତ।
ହେଇଛି ଆଳୁ କଷା ହେଇଛି, ପୋଟଳ ହେଇଛି, ମଟର ହେଇଛି ଆଉ ଏସବୁ ଜିନିଷ ହୁଏ। କୋବି ଟଙ୍କା ହୁଏ ବେଳେବେଳେ।
ବୁଟ, ମଟର, ବୁଟ, ମଟର ବୁଟ - ମଟର ଛଡ଼ା ଆଉ କିଛିି ନାହିଁ।
ନା ଆମର ସୋୟାବିନ ତରକାରୀ ହୁଏ, ପନିର ହୁଏ ରୁଟି ପନିର ତରକାରୀ। ପନିର ଟା ବି ହୁଏ ଛତୁ ଟା ବି ହୁଏ।
ଆମର ରୁଟି ପନିର ତରକାରୀ ବେଳେ ବେଳେ ହେଇଛି। ଥରେ
ନା ଆମର ହେଇଛି ମୁଁ ବହୁତ ଥର ପନିର ହେଇଛି। ନା ଆମର ବହୁତ ଥର ହେଇଛି ପନିର କରିଛି। ଆଉ ଇଏ ବି ଛତୁ ବି ହେଇଛି ବହୁତ ଥର।
ଆମର ରୁଟି ସହିତ କେବେ ପନିର ହେଇନି। ଥରେ ଦି ଥର ଖଣ୍ଡେ ହେଇଥିଲା ବୋଧେ।
ଆମର ତ ଆଉ ଆମର ମେନ୍ ହେଲା ମୁଁ ଖାଏନା ତ ସେଥିପାଇଁ ଆମର ଆସେ ଯଉ ମୁଁ ରଖେ ମୁଁ କରିଦିଏ ମୋର ରଖିଛି ଖଣ୍ଡେ ରଖିଥିବ ମୋର ରୁଟି ସହିତ କରିଦେବି ଛତୁ ବି କରେ, ଛତୁ ବି ମୁଁ ବହୁତ ଥର କଲେଣି ରୁଟି ସହିତ?
କଣ୍ଢେଇ ଦେଇ।
ହୁଁ।
ତା ଶଶୁର ଆଇଛି ମାଦ ପିଇବା ପାଇଁ ଖାଇଥିଲୁ କଣ, ଖାଇବୁ କଣ ନା ଖାଇନୁ?
ହୁଁ ମୁଁ ଖାଇନି ପୁରା କହୁଛି ବିସ୍କୁଟ ଖାଇଥିଲି। ଏଇ ତାକୁ ନା ମୁଁ କହିଲି କଥା ହେବାକୁ ହେଲା ଖାଇବି ନଅଟା ସାଢେ ନଅଟା ବେଳକୁ ଆଉ। ତାକୁ ମୁଁ କହିଲି ପରେ କଥାହେବା ପାଇଁ ମତେ କହିଲା ଆଜି ମୋ ଦେହ ଭଲ ନାହିଁ। ଥଣ୍ଡା ହେଇଯାଇଛି ଆଉ କାଲି କଥା
କାହାକୁ ମାନସ ଭାଇ?
ସେ ହଁ।
ହଁ ତାଙ୍କୁ କାଲି କହୁଥିଲେ କହିଲେ ଥଣ୍ଡା ହେଇଛି ଭଲ ଲାଗୁନି।
ହଁ ମତେ କହିଲେ ଆଜିକାଲି ମତେ ଭଲ ଲାଗୁନି ଆଉ
ହଉ ଛାଡ ସେ କଥା ଛାଡେ ଛାଡ ମୁଁ କହିଲି
ଦି ଥର କଥା ହେଇ ତୋ ନମ୍ବର ହଉନି ଲୋ ଝିଅ ଉଁ
ହଉ ଥାଉ ଥାଉ ସେତିକି ଥାଉ। ହଉ ଯଉ କଣ କହିଲୁ ମାଉସ କଣ କରୁଛନ୍ତି, ରୋଷେଇ ବାସ ହେଲାଣି ରୁଟି?
ହଁ ରୁଟି ହଉଛି ଆଉ।
ତ ଭଜା ସରିଲାଣି ଗାଧୁଆବେଳେ ଭାତ
ହୁଁ।
ଆଉ ଟମାଟର ଆଳୁ ତରକାରୀ କୁନ୍ଦୁରି ଆଳୁ ଭ ଭଜା ଆଉ ଆମ୍ବ ଆଉ ବୋଉ କଣ ଖଟା ଆଉ ବୋଉ କଣ ଖଟା ଯୋଉ ଆଚାର ନୁହେଁ ଆଚାର
ହଁ।
ବୋଉ କରିଥିଲା ତୁ ଆସିଲେ ଆମ ଘରକୁ ଖାଇବୁ। ସେ ଭଲ ସେ ଭେଦିନି ଟିକେ। ହଁ ସେତିକିବେଳେ ମୁଁ ଜାଣିଥିଲି ମୁଁ କହିଲି ସେଇଥିପାଇଁ ତୁ ରଜରେ ଆସିନି ହନୁମାନ ଯଜ୍ଞ ଦିନ ଆସିବୁ ବୋଲି, ନହେଲେ ଯଦି ଯଦି ହନୁମାନ ଯଜ୍ଞ ସେଇ ରଜ ଦିନ ପଡିଥାନ୍ତି ତୁ ଯେମିତି ହେଲେ ଗାଡି ନଥାଉ ବସ୍ ବସ୍ ଚଢ଼ି ପଳେଇ
ହଁ ଠିକ କହିଛୁ ମୁଁ ହନୁମାନ ମନ୍ଦିର ହଁ ମୁଁ ମୁଁ ହନୁମାନଙ୍କ ପୂଜା ପାଇଁ ହିଁ ମୁଁ ରଜରେ ଗଲିନି, ମୁଁ ହନୁମାନଙ୍କ ପୂଜାରେ ସିଅର ଯିବି ପକ୍କା। ମୁଁ ଯୋଉଥରେ ହେଲେ ବି ତ ଯିବି ଆଉ। ତାଙ୍କ ଦୋଳି ଆସିବ ନା ତ ସିଏ ଥିବ ଯଦି ଗାଡି ନଦେଲା ତାହେଲେ ମୁଁ ମୋର ବସ ରେ ବି ଯିବି ସତ ହହୁଛି ଫାଇନାଲ କଥା।
ହଁ ମୁଁ ବା ସେୟଆ କହୁଛି ତୁ ବସ ନମିଳିଲେ ବି ତୁ ଚାଲି ଚାଲି ପଳେଇ ଆସିବୁ ମୁଁ ଜାଣିଛି।
ଉଁ। ହଁ ଆକଚୁଆଲି ମୁଁ ସେଇଆ ହଁ ତମକୁ ମୁଁ ସେ ପଚାରିଲିନି ତତେ ମୁଁ କହିଲ ହନୁମାନ ପୂଜା କେବେ ପଡୁଛି। ମାମା କହିଲେ ପଚିଶ ଛବିଶ ରେ ମାମା। ଦେଖିଲା ବେଳକୁ ଛବିଶରେ ଏଇନା ପଡୁଛି ପଚିଶି ଛବିଶି ସତେଇଶି ମୁଁ ମୁଁ କହିଲି ହଉ ଠିକ ଅଛି ଗୋଟେ ଲାଷ୍ଟ ଦିନ ପୂର୍ବ ଦିନ ହେଲା ମୁଁ ଯିବି ଲାଷ୍ଟ ଦିନ ଗୋଟେ ଦିନ ଛୁଟି ହଁ ଚାରି ଦିନ ପଳେଇ ଆସିବି। ଛୁଟି ନେଇକି ଆଉ ତା ପରଦିନ ଛୁଟି ନେଇକି ମୋର ଯୋଉ ଦିନ ବଢିବ ସେଇଦିନ ଅଁ ଯିବି ସେଇଦିନ ସକାଳୁ ପଳେଇ ଚାରିଟା ବେଳୁ ପଳେଇବି ବଢିବ ତାପରେ ଦିନ ପଳେଇ ଆସିବି ସକାଳୁ ନହେଲେ ଗୋଟେ ଦିନ ଚୁଟିନେଇକି ଯିବି ଯାହାହେଲେ ମୁଁ ଯିବି‌। ମନସ୍ତ କରିକି ଯିବି ଆଉ।
ହଁ ମୁଁ ସେଇଆ
ଇ ପାରୁଛେ ଆମେ ହଁ ମୁଁ ସେଇଥିାଇଁ ଯାଇନି ମୁଁ କହିଲେ ହନୁମାନଙ୍କ ପୂଜା ତମର କଳସ ବୁଡାଅ କି ହନୁମାନ ପୂଜାରେ?
ଝିଅ ପିଲା ବୁଡେଇବେନି
ଆଉ ସ୍ତ୍ରୀ ଲୋକ।
ସ୍ତ୍ରୀ ଲୋକ ମାନେ ପୁଅ ପିଲା। ହଁ!
ଝିଅ ପିଲା କାହିଁ ବୁଡାନ୍ତିିନି?
ବୁଡାନ୍ତିନି ତ କେହି ଆଉ।
ହୁଁ ବୁଡାନ୍ତିନି ଆଉ। କାହିଁ ଆମର ଇଆଡେ ବା ଝିଅ ପିଲା ଶହେ ଆଠ କଳସ ବୁଡାନ୍ତି। ପଚାର ଟିକେ ବା ପିିକି ପଚାରିବୁ ହେଲା ଯଦି ବାପି କି ପଚାରିବୁ ଯଦି କିଏ ନ ବୁଡାନ୍ତୁ ମୁ ବୁଡେଇବି। କିଛି ମୋର ତ ଆଇଁଷ ମଇଁଷ ଖାଇବା ନାହିଁ କିଛି ନାହିଁ ସବୁ ବନ୍ଦ କରିୁଛି ମୁଁ
ଭଦ୍ରକ ବାଲେଶ୍ଵର ଝିଅ ପିଲା କଳସ ବୁଡାନ୍ତିୁ ମୁଁ ଜାଣିନି।
ମୁଁ ବା ନି କି ଝୁଅ ବିଶ୍ଵାସ କର ଆମ ଏଠି ଶହେ ଆଠଟା କଳସ ବୁଡା ହେଉଥିଲା ମୁଁ ନିଜେ ଯାଇକି ସବୁ ବର୍ଷ ବି ବୁଡେଇଲେ ମୁଁ ବି ଏବେ ବି ବୁଡେଇ ପାରିବି କିନ୍ତୁ ଉଁ ସେ ଯୋଉ ସାଲୁ ତା ସାଙ୍ଗ ବୁଝେ ତ ସାଲୁର ତାର ପଡୁନି ଆଉ ହେଲା ସେ ସେଇପାଇଁ ଆଉ ବୁଝୁନି। ବୁଝୁନି କି ଆମେ ବି ଆଉ ଯାଉନୁ ମୁଁ ଗୋଟେ ବର୍ଷ ବୁଡେଇଥିଲି ଏଠୁ ପୁରା ମହାଙ୍ଗା ଚାଲି ଚାଲି ଯାଇଥିଲି ଯାଣିଛୁ ତ ହେଲା ଚାଲି ଚାଲି ଯାଇକି ଚାଲି ଚାଲି ଆସିଲି ବୁଡେଇକି କଳସ ମାଟି କଳସ ଧରିକି ଆସିଲି। ଲାଷ୍ଟ ଦିନ ବଢିଲା ଯେଉଁ ସେଦିନ। ଯାଇଥିଲି କିନ୍ତୁ ଯଜ୍ଞ ରେ ବସିଲି ସବୁ କରିକି ଆସିଲି। ଆଉ କଳସ ଟାକୁ ନିଜେ ବସେଇଥିବ ନିଜ କଳସ ନିଜ କଳସକୁ ନିଜେ ଉଠେଇବ। ସେଇଟା ମୁଁ କରିପାରିଲିନି ଆଉ। ଆଉ ମୁଁ ଗଲିଣିି ରାତି ପର୍ଯ୍ୟନ୍ତ ରହିଲିନି ଆଉ ସେଇଟା ମୋର ହେଲାନି। ମୁଁ ନିଜେ ବୁଢେଇଛି ହନୁମାନଙ୍କ କଳସ ଜାଣିଛୁତ। ଶହେ ଆଠ କଳସ ପୁଣି ସେ ବୁଡା ହୁଏ ଏଇଠି। ମୁଁ ବି ରୁଦ୍ରାକ୍ଷ ପକେଇଛି ସେଟା ବି ବଜରଙ୍ଗବାଲିଙ୍କ ରୁଦାକ୍ଷ ସେଟା ପୁରା ଡାଇରେକ୍ଟ କୋଉଠୁ ଗୋଟେ ପୂଜା ହେଇକି ଆଇଛି କୋଉ ମନ୍ଦିର ଗୋଟେ ଉଜୟନ ନା କୋଉଠି ଏମିତି ପୂଜା ହେଇକି ଆସିକି ହନୁମାନ ମନ୍ଦିରରେ ପୁଜା ହେଇକି ବଣ୍ଟା ହେଉଥିଲା ଶହେ ଆଠ ମୁଁ ସେଇଠୁ ଆଣିଥିଲି ଗୋଟେ। ରୁଦ୍ରାକ୍ଷ। ମୁ ଯାଇ ହନୁମାନ
ତୁ ତୁ କୋଉଠି ଅଛୁ ଘର ଭିତରେ ନା ଘର ବାହାରେ?
ଭିତରେ।
ଘର ଭିତରେ ରୁମ୍ ଭିତରେ?
ହୁଁ!
ରୁମ୍ ଭିତରେ ଅଛୁକି। ଖଟ
ହଁ। ନାଇଁ ଖଟରେ ଆଉ କଣ ଜାଗା ଅଛି ମ୍ୟାଡାମ ପୁରା କଭର କରିକି ରହୁଛନ୍ତି। ଇଏ ମାନେ ଗୋଟେ ମାନେ ଗୋଟେ ମିନିଟ ସେ ସେଘରୁ ବାହାରନି ଜାଣିଛ। ଆଉ କଣ ସେ ଘରକୁ ମୁଁ ଯାଉଛି ଟୋଟାଲି ଯିବାର ନାହିଁ ଖାଲି ଯାହା ଡ୍ରେସ ଆଣୁଛି ସତ କଥା କହୁଛି ଖା୍ଲି ଯାହା ଡ୍ରେସ ଆଣୁଛି ଗାଧେଇ ଯାଉଛି ଡ୍ରେସ ଆଣୁଛି ପିନ୍ଧୁଛି ସେତିକି ଆଉ ମତେ ତାପରେ ଗୋଟିଏ ଥର ପାଇଁ ମୁଁ ସେ ଘରେ ପାଦ ପକଉନି। ଆସିକିନା ବାହାରିଲେ ତମେ କଣ କରିବ ବାହାରୁନି ତ ସେ ଘରୁ ଆଉ।
ଆଉ ମାଉସୀ ଯାଉନାହାନ୍ତି?
ବୋଉ ତାର ସେମିତି ଯାଇଛି ଆମର ସେ ଘରୁକୁ ଆଉ ଯିବା ଯିବି ବେଶି ନାହିଁ। ସେମିତି ଯାଉଛୁ ଆମର କାମ ପଇଲେ ଯାଉଛୁ ନହେଲେ ଆଗେ ଯେମିତି ମୁଁ ସେ ଘରେ ବସେ ମୁଁ ସେ ଘରେ ଫୋନ୍ ଦେଖେ ସେଇଠି ଖଟ ଉପରେ ମୋର ଶୋଏ ଫୋନ୍ ଦେଖେ ଆଉ ସେ ଘର ମାଟିକି ବି ମାଡୁ ଆ ସେତ ଏନି ଟାଇମ୍ ଶୋଉଚି।
ଛୋଟ ଫୋନ୍ ରୁ କ'ଣ ଦେଖୁଚନ୍ତି ସେ?
ତା'ର କ୍ୟାମେରା ମ୍ୟାମେରା ସବୁ ଚା--ଚି। ତୁ ଦି ତାକୁ କହନି ଖାଇବାକୁ ନ ଡ଼ାକି, ସେ ଖଟ ଉପରେ ଖାଇବାକୁ ଦିଅନ୍ତୁ ନା। ସେ ଆହୁରି ଖୁସି ହୁଅନ୍ତା। ସତରେ ତୁ କୁହନ୍ତୁ ତୁ
ଆବେ ଲାଟିନ୍ ଯାଉଚି ନା ନାଇଁ, ଗାଧଉଚି ନା ନାଇଁ?
ହଁ, ସେଗୁରା କରୁଚି ନା ସେଗୁୁରା କରୁଚି। ସେତିକି ବା ସେତିକି ଆସିବ ବାହାରୁକୁ। ଖାଲି ଆସିବ ଲାଟିନ୍ ଯିବ, ହା ଯଉ ଗାଧେଇ ଯିବ। ଆଉ ଖାଇବା ପାଇଁ ଉଁ, ବ୍ରେଇ ତଥାବି ବେଳେ ବେଳେ ସେଇ ଖଟ ଉପେରେ ଖାଉଚି, ଜଳିଖିଆ ଖଟ ଉପରେ ଖାଇ ଦଉଚି। ତା'ପରେ ଭାତ ଟା ଆଉଚି, ଦି ଥର ବାହାରକୁ ଆଉଚି ଖାଇବା ପାଇଁ। ଏତି
କଥାବାର୍ତ୍ତା କ--ନି।
ହଁ, କଥାବାର୍ତ୍ତା କରୁନି କାଇଁ କଥାବାର୍ତ୍ତା ନର୍ମାଲ୍ କଥା ହଉଚି। କଥା
, ଆଉ ତମ ଘର ଭିତରକୁ ନେଟ୍ୱାର୍କ ପାଉଚି ନା।
ଆବେ ନେଟ୍ ୱାର୍କ ଆମ ଘରେ ଫୁଲୁ, ଆକ୍ଚୋଲି ମୋର ଯ ଦିନ ଡ଼ାଟା ନଥାଏ। ସେଇ ଦିନ ହିଁ ଏମ୍ତି ପ୍ରୋବ୍ଲେମ୍ ହୁଏ, ବୁଝିଲୁ? ଆମର୍ ପା ଏଠି ୟାର୍ଟେଲ୍ ନେଟ୍ ୱାର୍କ ଆମ ଘର ପାଖେରେ ଲାଗିଚି ଟାୱାରେ।
ହଁ, ମୁଁ ଆସିକି ଛାତ ଉପରେ ବଇଚି। ସବୁବେଳେ ଛାତ ଉପରେ ବସିବୁ, ନେଟ୍ ୱାର୍କ ପାଉନି ବୋଲି।
ପ୍ରୋବ୍ଲେମ୍ ହୁଏନି ହେଲା, ମୁଁ ସେ---ପାଇଁ କୁହେ ତମର୍ ପ୍ରୋବ୍ଲେମ୍ ରୁହେ। କାର ଜିଓନ୍‌, ଆମ ଏଠି ମ------ଜିଓ ସିମ୍ ହେଇଥାନ୍ତା। ମୋର କଲ୍ ହିଁ ଲାଗି ନଥାନ୍ତା, ସତ କହୁଚି। ଆମ ଦୋଳିିଆବା ଯାଇକି, ଯଉ ଚ--ରା ଉପରେ ବସିକି ଫୋନ୍‌ ଦେଖେ। ତା'ର ଜିଓ ବୋଲି, ମୋର ୟାର୍ଟେଲ୍‌ ମୋର୍। କିଛି ନାହିଁ, ମୁଁ ଯଉଠି ବସିବି ସତକଥା କହୁଚି। ଘର କନ୍ଦିରେ ବସିଲେ ବି ନେଟ୍ ୱାର୍କ ଆସିବ।
ହଁ, ମୁଁ ଘର ଭିତରେ ମ ନେଟେ ଚାଲୁନି, ୟୁଟ୍ୟୁବ୍‌ ଚାଲୁନି।
ନା ମୋର ୟାର୍ଟେଲ୍ ବା କ--ଚି ୟାର୍ ଟେଲ୍ ଟା ଅଧିକ-----ଟାୱାର୍ ସବୁଆଡ଼େ, ୟାର୍ଟେଲ୍ ଟାୱାର୍। ଜିଓର ବେଶି ନାଇଁ, ୟାର୍ଟେଲ୍ ଟାୱାର୍ ଚାରି ଆଡ଼େ।
ଆଉ ଯଦି ମୁଁ ଘର ଭିତରେ ପସିି, କବାଟ୍ ଝର୍ କା ଦେଇ ଦେଲି, ଯେଦି ମୁଁ କବାଟ୍, ଝର୍କା ଘର ଭିତରେ ପ ଦେଇ ଦେଲି, ଆଉ କିଛି ଚାଲିବନି ଫୋନ। ଖାଲି ଘୁରିବା ଛଡ଼ା କିଛି ହେବନି। ମୁଁ ସେୟା କହୁଚି, ତୁ କଉଠି ବଇଚୁ ଆଉ ତୋର କ'ଣ ଏତେ ଟାୱାର୍ ପାଉଚି ପୁରା ଫୁଲୁ?
ଘର ଭିତରେ ହିଁ, ସେଇ ରୁମ୍ ଭିତରେ ଯଉ ଫ୍ରି ଫ୍ରିଜି
ହଁ ହଉ, ହଉ ମୁଁ ରଖୁଚି।
କାଟି ଦେ କଲ୍ ଟା, ତୁ କାଟି ଦେ।